ହିଲୋ।
ହାଲୋ।
ହଁ ଦିଦି ଏବେ ଆପଣ କଣ କରିଥିଲେ?
ଏବେ କିଛି ନାହିଁ ବାସ୍ ଏମିତି ବସିଥିଲି।
ଆଉ ସବୁ ଭଲ ଆପଣଙ୍କ ଘର ଏଦେହ ପା ସମସ୍ତଙ୍କର ଭଲ ଅଛି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ଆମର ସମସ୍ତେ ଭଲ ଅଛନ୍ତି କହିଲେ ଦେଖିବା ବହୁତ୍ ଦିନି ହେଲା କଥା ହେଇନିତ ମୁଁ କାଲି ବସିଥିଲି ମୁଁ କହଲିି ଦିଦିଙ୍କ ପାଖକୁ ଟିକେ ଫୋନ୍ ଲଗେଇଦବା କଥା ହବା ଦିଦି କଣ କରୁଚନ୍ତି ଆଉ ଆଜି କଣ ଖାଇଥିଲେ?
ଆଜି ସକାଳେତ ରୁଟି ଆଉ ଭଜା ଖାଇଥିଲି।
ହୁଁ ହୁଁ।
ଆଉ ଆପଣ?
ମୁଁତ ଏଇ ଇଟିଲି ଟିକେ ଘୁଗୁନି ଟିକେ ଖାଇଥିଲି ଆଉ। କହିଲି ବହୁତ୍ ଦିନି ହେଲା ଦିଦିଙ୍କ ସାଙ୍ଗେ କଥା ହେଇନି ମୁଁ କହିଲି ଦେଖିଆ ଦିଦି କଣ କରୁଚନ୍ତି ଟିକେ କଥାବାର୍ତ୍ତା ହେଇଗଲେ ଟିକେ ଭଲ ଲାଗିବ। ଆଉ ଆଉ ଦିଦି ଆପଣଙ୍କ ଆଡେ ସାପ୍ତାହିକ ହାଟ ହୁଏ?
ନାଇଁ ଅ ହଁ ହୁଏ।
ହଁ ଆମରତ ଏଠି ଦିଟା ବାର ରବିବାରେ ଆଉ ମଙ୍ଗଳବାରେ ଆମର ଏଇଠି ହାଟ ହୁଏ ପାଖରେ ଏଇ ଆମ ଗାଁ ନୁହଁ କିନ୍ତୁ ଆମ ପାଖରେ ହାଟ ହୁଏ। ଆଉ ହାଟରେତ ଜାଣିଥିବେ ସବୁ ପ୍ରକାର ଜିନିଷ ମିଳେ ଆଉ ଏମିତି କଣ ଦୋକାନକୁ ଗଲେ ସବୁ ଗୋ ଗୋଟେ ଗୋଟେ ଦୋକାନ ଖୋଜିବାକୁ ପଡ଼େ କିନ୍ତୁ ହାଟରେ କଣ ଏକାଠିବୁ ପାଖାପାଖି ଲାଗିଥିବ ସବୁ ପରିବା ପତ୍ର ମିଳିଯିବ ଏଥର ଦେଖିବେ ଲୁଗା ଦୋକାନବି କ ମାନେ ଉଠା ଯୋଉ ଲୁଗା ଦୋକାନବି ଆଣିକି ପକଉଚନ୍ତି ଜୋତା ଆଉ ଷ୍ଟେସନାରୀ ସବୁ ମାନେ ମିଳୁିଲାଣି ଆଉ ସବୁ ପ୍ରକାରବି ପରିବା ପାଇବେ ଆଉ ଶୁଖୁଆ ଜାଣିିଥିବେ ହାଟକୁ ଗଲେ ସବୁ ପ୍ରକାର ଟିକେ ଶୁଖୁଆ ଭଲ ମିଳେ। ଶୁଖୁଆ ଟିକେ ଆଣିଲେ ଭଲ ଲାଗେ। ଏମିତି ଆଉ ଆଉ ଥରେ ହାଟରେତ ଆମର ମଙ୍ଗଳବାର ଥରେ ହୁଏ ଆଉ ରବିବାରେ ସେଇଥିପାଇଁ ଆମେ ଅଳ୍ ଳ୍ପ ଅଳ୍ପ ପରିବା ଆଣୁ ମଙ୍ଗଳବାର ଆଣିଲା ହାରି କିଛି ଦିନ ପଳାଏ ପୁଣି ହେଟୁ ରବିବାର ଆଣୁ ଏକାଥରବି ଆଣୁନୁ ଆଉ ହାଟ କରିକି ଆସନ୍ତି ଭାଇ ମାନେ ଯାଆନ୍ତି ହାଟରୁ ସବୁ ଆଣନ୍ତି ଆମେବି ଥରେ ଦିଥର ଏମତି ହାଟ କେମିତି କଣ ଦେଖିବାକୁ ଯାଉ ହାଟରେ ଭଲ ଲାଗେ ବୁଲିବାକୁ ଯେତେବେଳେ ସବୁ ବହୁତ୍ ଦୋକାନ ପଡ଼ିଥାଏ ଲୋକମାନେ ବହୁତ୍ ଥାନ୍ତି। ଏମିତି ଭଲ ଲାଗେ ଆଉ ଆପଙ୍କ ଆଡ଼େ ହାଟ କେମିତି କଣ ହୁଏ?
ଆମରବି ପାଖ ଗାଁରେ ହୁଏ ସେଠି ମାନେ ଆମ ପାଖ ଗାଁରେ ଯୋଉ ଥାଏନା କେତେଟା ଗାଁ ମିଶିକି ଗୋଟେ ଜାଗାରେ ହାଟ ହୁଏ ଆମର ସେ ହୁଏ ଆମରବି ସେଇ ମଙ୍ଗଳବାର ହୁଏ ଶୁକ୍ରବାର ହୁଏ। ଆଉ ସବୁ ପ୍ରକାର ତାଜ ପନି ପରିବା ମିଳିଯାଏ ଦେନ ଶୁଖୁଆ ମାଛ ସବୁ କିଛି ମିଳିଯାଏ। ବାସ୍ ଆମର ସେଠି ଶାଢୀ ଦୋକାନ ଟା ପଡେନି ଆଉ ସବୁ ମିଳିଯାଏ ସେଠି। ହାଟ ଟା ଏଇଥି ପାଇଁ ଭଲ ଯେ ସବୁଦିନ ତାଜା ପରିବା ମିଳିଯାଏ ଦୋକାନ ରେ କିଏ ଜାଣିଲା ତାଜା ଥିବ। କି ନଥିବ।
ଉଁ। ନା ହାଟର କିନ୍ତୁ ଭଲ ତାଜା ପରିବା ମିଳେ କାରଣ ସେଠି ବେପାରୀ ମାନେ ନିଜେ ବାରିରୁ ତୋଳିକି ଆଣନ୍ତି। ଆଉ ଏଠି କଣ। ଏଠି ବି ବଜାର ରେ ମୁ ଆଜି ଯୋଉ ପରିବାଟା ରଖିଥିବେ ଏଇଟା ବିକ୍ରି ନହେଲେ କାଲି ବିକ୍ରି କରିବେ କିନ୍ତୁ ହା ହାଟ ଆଉ କଣ ସେ ନିଜେ। ତୋଳିକି ଆଣିଲେ ତା ପରଦିନ ସନ୍ଧ୍ୟା କି ରାତି ବେଳକୁ ତୋଳିଦଲେ ସକାଳୁ ଆଣିଲେ। ସେଟା ଭଲ ଲାଗେ ଖାଇବାକୁ ହାଟ ପରିବା ଟା ଦେଖିବେ ଭଲ ଦେଶୀ ଜିନିଷ ବି ବହୁତ ଆସେ। ଆଉ ଏଠି କଣ। ଆଉ ଏଠି କଣ ଏରା ଖାଲି ସାର ଦିଆ ଖାଲି ବେଶୀ ଯୋଉ ବଡ ବଡ ହାଇବ୍ରିଡ। ଜିନିଷ ମିଳେ ସବୁ ଜିନିଷ ଯୋଉ ଦେଖିବେ ବଜାରରେ ଯୋଉ ଧର କାଙ୍କଡ ଆଣିବେ ବଜାରରେ ସବୁବେଳେ ହାଇବ୍ରିଡ। କାଙ୍କଡ ମିଳିବ କିନ୍ତୁ ହାଟ ଦେଖିବେ ସେଠି ଦେଶୀ କାଙ୍କଡ ମିଳିବ ଦେଶୀ ବାଇଗଣ। ଆ ଯୋଉ ଗୋଟେ ବାଇଗଣ ବି ପୋଡି ଦେଲେ ଦେଖିବ ବଢିଆ ତାକୁ ଟିକେ ଟେଷ୍ଟ ଲାଗେ କିନ୍ତୁ ଏଠି କଣ ଏଇାରା ଯୋଉରା ଆଣୁଛନ୍ତି ବେଶୀ। ସେ ସାର ଦିଆ ଏତେ ବାଗ ଲାଗେନି ସେଇଥିପାଇଁ ହାଟ। ହାଟ ଟା ଭଲ ହାଟରେ ସବୁ ଜିନିଷ ମିଳେ ଆଉ ଭଲ ଲାଗେ। ହାଟରେ ଯେମିତି ସାପ୍ତାହିକ। ହାଟରେ ଯୋଉ ଏକାଥରେ ତମେ ଧର ବଜାରକୁ କଣ ଥରେ ଗଲ। ଆଉ ପୁଣି କେତେବେଳେ ଗଲ ‌ନଗଲ କି। କିନ୍ତୁ ହାଟ କଣ ଥରେ ମଙ୍ଗଳବାର ଆଣିଲହାରିି ପୁଣି ଯାଇକି ରବିବାରେ ଥରେ ଆଣିଲହାରି ଭଲ ଲାଗେ। ଆଉ ଏମିତି ତ ସମସ୍ତେ ବି କଣ ବଜାର ଯାଇପାରୁଛନ୍ତି କିନ୍ତୁ ହାଟ୍ ହାଟ କଣ ଗାଁ ପାଖରେ ଯିବାହାରି ହାଟରେ ଟିକେ ବୁଲି ଆସିଲେ ବି ଗୋଟେ ଇଏ ଲାଗିବ ହାଟକୁ ସମସ୍ତେ ଯାଆନ୍ତି। ଆଉ ଆପଣ କେମିତି କଣ ଆପଣ ଯାଇଛନ୍ତି ହାଟକୁ କେବେ।
ହଁ ମୁଁ ଯାଇଥିଲି ଛୋଟ ଥିଲାବେଳେ ଯାଇଥିଲି ତାପରେ ଆଉ ଯାଇନି।
ଆଉ ଆପଣଙ୍କ ବାରିରେ ସବୁ କଣ ଏବେ ତ ବର୍ଷା ଦିନ ଆଉ ବାରିରେ ସବୁ କଣ ଲଗେଇଛନ୍ତି।
ଆମର ବାଡ଼ିରେ ଲାଗିଛି ବାଇଗଣ ଲାଗିଛି ଟମାଟର। ଏମିତି ସବୁ ବର୍ଷା ଦିନ ପୋଟଳ ଏ ସବୁ ଏମିତି ଲାଗିଛି ଆଉ। ଏବେ ତ ଧାନ ଧାନ ଲଗାହବା। ସମୟ ହେଇଗଲାଣି ତ ସବୁ ପରିବାକୁ ଏବେ ପରିବା ସବୁ ଠିକ୍ ଠାକ୍ ହେଇକି ଫଳିଗଲେଣି। ହୁଁ ଅମଳ ବି ସରିଗଲାଣି ଏବେ ଧାନ ପାଇଁ। ସବୁ ଚାଲିଛି ଯ ଯୋଜନା ସବୁ ଚାଲିଛି ଧାନ ଲଗେଇକି ଆଉ।
ହଁ। ଧାନ ତ ଆମର ବି ସେମିତି ଯୋଉ ତଳି ଧାନ ଚାଷ ତ ଏଇନା ପ୍ରଧାନ୍ୟ ଆମର। ଧାନ ବି ଏଇନା ଆମର ତଳି ବି ପକା ସରିଲାଣି। ଏ ତଳି ଟାକୁ କଣ କରନ୍ତି ନା ସୁ ଦି ଦିନି ଆଗରୁ ଭିଜେଇକି ରଖି। ଥାଆନ୍ତି। ଭିଜେଇକି ରଖିଥାନ୍ତି ତାପରେ ସେଠୁ ବତୁରେଇ ସାରିଲା ପରେ। ତଳି ପକାନ୍ତି ଗଜା ହେଲା ପରେ। ଆଉ ଗଜା ହେଲା ପ ଗଜା ହେଲା ପରେ ତଳି ବି ଆମର କାଦୁଅ ହେଇକି କାଦୁଅ କରିଦିଅନ୍ତି। କଦୁଅ କରିକି ସେଠୁ ଆମର ବି ଏବେ ତ ଆଉ ହଳ ଦେଖିବେ ଆଉ ନାହିଁ ହଳ ବି କୋଉ କି ଆଉ ଏତେ ବି ମିଳୁନି ସମସ୍ତେ ତ ଟ୍ରାକ୍ଟର ହେଇଗଲାଣି ଟ୍ରାକ୍ଟରରେ କରୁଛନ୍ତି। ଆମର ଟ୍ରାକ୍ଟରରେ ସେଇଠୁ ତଳି ପକେଇଛନ୍ତି। ଆଉ ଆପଣଙ୍କର ତଳି ପକେଇ ସାରିଲେଣି।
ପକା ସରିଲାଣି।
ଉଁ ହୁଁ ମୁଁ ଦେଖୁଛି ସେ ଆସିଲେଣି କି କଣ?
ଆଉ ଆପଣଙ୍କର ତଳି ରି ପାଇଁ ପାଣି ମଡେଇଛନ୍ତି ନା ବର୍ଷା ହଉଛି?
ନାଁ। ଆମର ଯୋଉ ବର୍ଷା ହେଇକି କାଦୁଅ ହେଇଯାଇଥିଲା ଅଳ୍ପ ଅଳ୍ପ ବିଲରେ କଣ ଖାଲ ବିଲ ଥିଲା ତ ସେଥିପାଇଁ ଅଳ୍ପ ଅଳ୍ପ ପାଣି ଥିଲା। ସେ ପାଣି ହେଇଗଲାତ୍ ତାପରେ କାଦେଇ ଦେଲାଠୁ ଟିକେ ଟିକେ ପାଣି ରହିଲାଠୁ ପୁଣି ଦିଇ ଥର କାଦେଇ ଦେଇକି ସେଠୁ ପକେଇଦେଲେ ତଳି ଆଉ
ହଁ ଆମର ତ ବର୍ଷା ହଉନି ଆମର ପାଣି ମଡେଇକି କରିଛନ୍ତି ଆଉ
ଉଁ ହୁଁ ବର୍ଷାଟା ତ ଆଗରୁ ବି ଆଉ ଏବେ ଏମିତି ବି ବର୍ଷା ଭଲ ହଉନି। ଆଗରୁ କଣ ଏତେବେଳକୁ ସମସ୍ତେ ତଳି ପକେଇକି ସାରନ୍ତେଣି। ଆଉ ଭଲ ବର୍ଷା ହୁଏ ଏବେ ତ ଆଉ ଦେଖୁଛନ୍ତି ଏଇ ବର୍ଷା ଦିନ ହେଲାଣି କେତେ ଜୋର ହଉଛି ଖରା ବର୍ଷା ବି ଏମିତି କାହିଁ ଏପର୍ଯ୍ୟନ୍ତ ବି ଆମ ଆଡେ ବି ଏତେ ବି ବର୍ଷା ହଉନି କାଳ ବୈଶାଖି ହେଲେ କୋଉ ଦିନ ଅଧେ ବର୍ଷା ହଉଛି ନହେଲେ ବି ବ ତାହା ବି କମିଗଲାଣି। ଆପଣଙ୍କ ଆଡେ କେମିତି କଣ ବର୍ଷା ହଉଛି ତଳି କେମିତି ପାଣି ମଡେଇକି
ବର୍ଷା ତ ହଉନି ସେ ପାଣି ମଡେଇକି ଯାହା କରୁଛନ୍ତି।
ହୁଁ ହୁଁ। ଆମର ତ ସେମିତି ନହେଲେ ପାଣି ଆମର ବି ସେମତି ସେଇ ପାଖରେ ଗୋଟେ ନାଳ ଅ ଛି ନାଳରୁ ପାଣି ମଡେଇ ପାଣିଟା ନାଳରୁ ସେମିତି ପାଇପ ପକେଇକି ମଡଉ ଆଉ ଏବେ ତ ଆଉ ନାହିଁ। ଆଉ ଏବେ ତ ସେମିତି ନାହିଁ ଆଉ କିନ୍ତୁ ଆମର ଏଇ ଥର ଯୋଉ ବର୍ଷା ହେଲା ବର୍ଷା ହେଲାଠୁ ପାଣି ହେଇଗଲା। ତାପରେ ବର୍ଷା ହେଇଗଲାଠୁ ତାପରେ ତଳି ପକେଇ ଦେଇଛନ୍ତି ତାପରେ ଦେଖିବା ଯଦି ତଳି ଯଦି ନହେଲା ବ ର୍ଷା ଆଉ ପୁଣି ମଡେଇବାକୁ ପଡିବ ଆଉ ଆଉ ଆପଣଙ୍କର କେମିତି କଣ ହୁଏ କୁହ?
ଆମର ବି ସେମିତି ଚାଲିଛି ବର୍ଷା ତ ନାହିଁ ବହୁତ ଗରମ ବି ହଉଛି।
ହୁଁ ହୁଁ। ଆମର ତ ସେମିତି ଆଉ କଣ କରିବା ଆଉ ତ ବର୍ଷା ହଉନି ଆଉ କଣ କରିବା?
ପାଣିପାଗ ବଦଳୁଛି ଧୀରେ ଧୀରେ ଆଉ
ହଁ ଆଉ ତ ଏଇ ଯୋଉ ଗଛ କାଟିଦେଲେଣି ସେଥିପାଇଁ ବର୍ଷା ପବନ କମିଗଲାଣି। ୱାର୍ଷ ବର୍ଷା କମିଗଲାଣି ବର୍ଷା ଏଇ ଗଛ ତ ଦେଖୁଛନ୍ତି ଆଉ କେହି ଗଛ ରଖୁନାହାନ୍ତି ଗଛ କାଟିଦେଲେ।